ହଁ ମ୍ୟାଡ଼ାାମ କଣ କରୁଛନ୍ତି?
ଆଉ କିଛି ନାହିଁ ଏମିତି ବସିଛି।
ଆଚ୍ଛା ଭଲ ଅଛନ୍ତି?
ହଁ ଭଲ ଅଛି।
ହୁଁ କଣ ଖାଇଛନ୍ତି?
ଭାତ, ସିଜା ତରକାରୀ ଆଉ ଭଜା।
ଆଚ୍ଛା। ଆଉ ଆପଣଙ୍କୁ କଣ ରୋଷେଇ ଆସେ?
ହଁ ଏମତି କେବେ କେବେ କରେ ଘରେ ବୋଉର ଦେହ ଖରାପ ହେଲେ ନହଲେ ଘରକୁ ଦିଗ ପୁଣି ଆସିଲେ କରେ, ନହେଲେ ଅଧିକ ଟାଇମ୍ ବୋଉ କରେ ରୋଷେଇ।
ଉଁ ହୁଁ, ତ ଆମେ ଆଜି ଆମର ଟପିକ ଉପରକୁୁ ଯିବା ଚାଲ।
ହୁଁ
ତ ଖାଦ୍ୟ ଉପରେ
ହୁଁ।
ତ ଆପଣଙ୍କୁ କଣ ଖାଇବା ଭଲ ଲାଗେ?
ହଁ ମତେ ସବୁ ଭଲ ଲାଗେ। ମାନେ ନୁଡଲସରେ ମେଗି, ଚଉମିନ। ଏଇ ସବୁ ଫାଷ୍ଟ ଫୁଡ ଯେତିକି। ଆମର ଖାଇବା ମାନେ ଭାତ ସହ ଡାଲି, ସନ୍ତୁଳା ଆଉ ସାଧା ତରକାରୀ ମାନେ ଚଣା ତରକାରୀ। ମାଛରେ ମାଛ ତରକାରୀ, ଚିକେନ ତରକାରୀ, ମାଛ ଫ୍ରାଏ ଚିଙ୍ଗୁଡି ଫ୍ରାଏ, କଙ୍କଡ଼ା ମସଲା ଦେଇକି ଭଜା ଏ ସବୁ ଭଲ ଲାଗେ। ଆପଣଙ୍କୁ
ହଁ। ମତେ ଖାଦ୍ୟ ତ ମାନେ ସବୁ ଭଲ ଲାଗେ। ଆ କଣ ତମକୁ ମୁଁ ଚିକେନ ବିରିୟାନୀ କହିବି।
ହୁଁ।
ଆପଣଙ୍କୁ ଚିକନ ବିରିୟାନୀ ଆସଛି?
ନାଇଁ ମତେ ଜଣା ନାଇଁ, କୁହନ୍ତୁ।
ଆଚ୍ଛା, ଦେଖ ଚିକେନ ବିରି ୟାନୀ କରିବା ପାଇଁ ଫାଷ୍ଟ ଆମକୁ ଚିକେନ୍ ଦରକାର। ତାପରେ ବସୁମତୀ ଚାଉଳ, ତାରେ ପିଆଜ ଟମାଟୋ, ଦହି। ରସୁଣ, ଅଦା ଆଉ କଞ୍ଚାମରିଚ କୁ ବାଟିଦବା ହେଲା।
ହୁଁ।
ତାପରେ ଲଙ୍କ ଙ୍କ ଗୁଣ୍ଡ, ହଳଦୀ, ଗରମ ମସଲା ତେଜପତ୍ର, ଡାଲଚିନି, ଲବଙ୍ଗ, ଗୁଜୁରାତି। ତାପରେ ତେଲ କିମ୍ବା ଘିଅ ଯୋଉଥିରେ ବି କରିପାରିବା। ଲୁଣ ଆଉ ଧନିଆ ପତ୍ର, ପୁଦିନାପତ୍ର। ତ ଦେଖ ଫାଷ୍ଟ ଆମେ କଣ କରିବା ଚିକେନରେ ଦହି ଅଦା, ରସୁଣ ତା ଭିତରେ କଞ୍ଚାମରିଚ ବଟା। ହଳଦୀ, ଲଙ୍କାଗୁଣ୍ଡ, ଲୁଣ। ସବୁ ମିଶେଇକି ମ୍ୟାରିନେଟ କରିକ ତିରିଶ ମିନିଟ୍ ରଖିଦବା। ହେଲା। ତାପତି ଗୋଟେ ପାତ, ତାପରେ ଆଉ ଗଟେ ପାତ ମାନେ ଦହି ବି ହେଲେ ମିଶେଇ ଦବା ହେଲା। ଦହି ବି ସେଥିରେ ମିଶେଇକି ରଖିଦବା। ତାପରେ ଆଉ ଗୋଟେ ପାତ୍ର ନବା। ସେଥି ଚାଉଳ ପ୍ରସ୍ତୁତ ଚାଉଳ ନବା, ପାଣି ନବା, ଲୁଣ ନବା। ତା ସହିତ ଯେତେବେଳେ ପାଣି ଆମେ ପାଣି ଦେଇ ଯେତେବେଳେ ଆମେ ଚାଉଳ ପକେଇଦବା ସେତେବେଳେ ଲବଙ୍ଗ ଆଉ ସେ କଣ କହୁଛନ୍ତି ଲବଙ୍ଗ, ଡାଲଚିନି। ଦବ ଧାନରେ ଲେମ୍ବୁ ହେଲା ଆଜି ସେ ଯୋଉ ଫୁଲ କହୁଛନ୍ତି। ତାକୁ ପକେଇବା ପକେଇକରି ତାକୁ ସଫା ମାନେ ସତ ହଁ କଣ କି ଭଲ? ମାନେ ସତୁରି ପରସେଣ୍ଟ ତାକୁ କରିଦେଇକିରି ମାନେ ଛାଣିକି କାଢିଦେବା। ହୁଁ। ମାନେ ସତ୍ ସତୁରି ପରସେଣ୍ଟ୍ ଚାଉଳଟାକୁ କରିଦବା ବାକି କାଢ଼ିକି ରଖିଦବା। ତା ପରେ ଭାତଟାକୁ ଛି ମାନେ ଛାଣିଦବା। ତାପରେ ଚିକେନ୍ ରାନ୍ଧିବା। ଅ ପିଆଜ କାଟିଆ ସ ଟମାଟ ସବୁ କାଟିଦବା ହେଲା ଫାଷ୍ଟରେ କଣ କରିବା କରି କରିଇରେ ତେଲ ପକେଇବା ତେଲ ପକେଇବା ତେଲଟା ଗରମ ହେଇଗଲା ପରେ ସେଥିରେ ଆମେ ଡାଲ୍ଚିନି ଆଉ ଯାହା ସବୁ ମାନେ ଫୁଟେଇବା ପାଇଁ ଅ ତେଜପତ୍ର ହେଲା ଏସବୁ ପକେଇକିରି ଫୁଟେଇବା। ତାପରେ ସେଇଥିରେ ପକେଇବା ପିଆଜ ପିଆଜ ଟା ଟିକେ ବ୍ରାଉନ୍ ହେଇଗଲା ପରେ ଟମାଟୋ ପକେଇବା। ତେବେ ମସଲା ପକେଇବା ହେଲା। ତାପରେ ମ୍ୟାରିନାଡି ହେଇଥିବା ଯୋଉ ଚିକେନ୍ ଟାକୁ ନାଇଁ ସବୁ ମିଶେଇଥିବା ତ ସେଇଟା ଆଉ କଣ କରିବା ଚିକେନ୍ ଟାକୁ ପକେଇବା ପକେଇକିରି ସେଇଟାକୁ ଘାଣ୍ଟିବା। ମାନେ ସେଟା ଟିକେ ସିଜିଗଲା ପରେ ଗୋଟେ ପାତ୍ର ଟାରେ ମାନେ କାଢିକି ଆଣିବା ଗୋଟେ ପାତ୍ର କୁ। ମାନେ ସେଇଟା ସିଜିଗଲା ପରେ ତାପରେ ଯୋଉ ଚାଉଳ ଆମେ ସତୁରି ପରସେଣ୍ଟ୍ କରିଥିବା। ଫାଷ୍ଟ ଚାଉଳ ପକେଇବା ତାପରେ ଆଉ ଗୋଟେ ପାତ୍ରରେ ମାନ୍ ସେ ଯୋଉ ମ୍ୟାରିନେଡ୍ ହେଇଥିବା ଚିକେନ୍ ଟା ସିଜି ଯାଇଥିବ ସେଇଟାକୁ ତା ଉପରେ ଦବା। ତାପରେ ଆଉଥରେ ମାନେ ଭାତ ଟା ପକେଇବା ତାପରେ ଆଉଥରେ ତାପରେ ଏମିତି କରିକି ଆମେ ସଜେଇବା। ସଜେଇଲା ପରେ ସେଥିରେ ଧନିଆ ପତ୍ର ପୋଦିନା ପତ୍ର ତାପରେ ଘି ଘିଅ ଆଉ ଫୁଡ଼୍ କଲର୍ ଆଉ ପିଆଜ ପକେଇବା ତାପରେ ତାକୁ ମାନେ ଘୋଡନି ଦେଇକିରି ମାନେ ଆଉ ମାନେ ପନ୍ଦର ମିନିଟ୍ ମାନେ ରଖିବା। ପୁରା ସେଟା ଦମ୍ ହେଇଗଲା ପରେ ତାକ୍ କାଢ଼ିବା ଢାଙ୍କେଣୀ ଖୋଲିବା ଖୋଲିକିରି ଯେତେବେଳେ ଚିକେନ୍ ବିରିୟାନୀ ପ୍ରସ୍ତୁତ।
ଆଚ୍ଛା।
ହାଲୋ।
ଘରେ ତାହେଲେ ପଦ୍ କି ଖାଇଚନ୍ତି କେତେଥର?
ହଁ ଘରେ କରାହୁଏ ଯେତେବେଳେ ମାନେ ଦିଦି ଆସ୍ ଦିଦି ହିଁ କରେ ତ ମୁଁ ଦେଖିଥିଲି ତ ଯୋଉଟା ହଁ ମୁଁ ହଁ ହଁ ଘରେ ଟେଷ୍ଟି ଲାଗେ ମାନେ ବାହାରେ ଯୋଉ ଟେଷ୍ଟ୍ ବାହାର ଠୁ ବି ଘରେ ଟେଷ୍ଟ୍ ଟେଷ୍ଟି ଲାଗେ ବାହାର କ୍ୱଣ୍ଟିଟି ଅନୁପପ୍ ମାନେ ଘର କ୍ୱଣ୍ଟିଟିି ଅଲଗା। ଉଁ ଭଲଲାଗେ। ଦହିପଣା ଆପଣଙ୍କୁ ଭଲ ଲାଗେ?
ଆଛା ଆଚ୍ଛା।
ହାଲୋ।
ହାଲୋ।
ଦହି ପଣା ଭଲ ଲାଗେ?
ଜା
ଆଁ
ଦହିିପଣା କେମିତି କରାଯାଏ?
ଆଚ୍ଛା। ଦେଖ ଦହି ନବା ତାପରେ ଥଣ୍ଡା ପାଣି ଦିଜ ଯ ପାଣି ଅଛି ବି ନେଇପାରିବ। ଥଣ୍ଡା ପାଣି ଯଦି ଥିବ ନବ ଚିିନ, ଲୁଣ ତାପରେ ଯଦି ଚାହିଁବେ ଜିରା ଗୁଣ୍ଡ ପକେଇବ ନହେଲେ ବି ଚଲିବ କଞ୍ଚା ଲଙ୍କା ଧନିଆ ପତ୍ର ଆଉ ବରଫ ହେଲା। ତ ଗୋଟେ ପାତ୍ରରେ ଦହି ଦହି ନବା ତାପରେ ଭଲ ଭାବରେ ତାକୁ ମାନେ ପାଣି ଟିକେ ପକେଇ ଫେଣ୍ଟିବା ତାପରେ ଥଣ୍ଡା ପାଣି ମିଶାଇବା ଚିନି ପକ ବା ଅଳ୍ପ ଲୁଣ ଦବା ହେଲା ତାପରେ ଯଦି ଚାହିଁବା ଜିରା କ ଜିରା କଣ୍ଡ ନ ପକେଇଲେ ବି ଚାଲିବ କଞ୍ଚା ଲଙ୍କାକୁ ସେ ଘରେ ମାନେ ଭାଙ୍ଗିଦବା ମାନେ କଞ୍ଚା ଲଙ୍ଗା କୁ ମାଖିଦବା। ତାପରେ ଭଲ ଭାବରେ ତାକୁ ଥଣ୍ଡା କରିବା ବରଫ ଦେଇକରି ଆଉ ଧନଆବାଦ ଦେଇକି ତାକୁ ମିଶେଇବା। ତାପରେ ପିଇବା ଆଉ ମସ୍ତ ଲାଗେ।
ହୁଁ।
ଆପଣ ପିଇଛନ୍ତି? କଣ କହିଲେ?
ହଁ ଖରା ଦିନ ପାଇଁ ହଁ ଘରେ ମତେ ଜଣା ନାହିଁ ମାନେ ମୁଁ କରନ୍ତି ତ ବାହାରକୁ
ଛେନା ପଣା ପିଇଛନ୍ତି ଛେନାପଣା?
ଉଁ ପିଇଛି କିନ୍ତୁ କେମତି କରାହୁଏ ଜାଣିନି।
ହୁଁ ହୁଁ ଛେନାପଣା ବି ଠିକ୍ ସେଇ ଛେନାନବା ତାପରେ କ୍ଷୀର ଚିିନି ଚାହିଁବ ଯଦି ଗୋଡ ନବ ନ ବି ଚାଲିବ। କେଶର କେଶର ତ ଜାଣିଛ ନା? ହ୍ୟାଲୋ
କେସର।
ହୁଁ
ହଁ ଓକେ।
ଲାଲ ଲାଲ ଟାଇପର ମାନେ କେଶର ତାପରେ ଗୁଜୁରାତି ଗୁଣ୍ଡ ହେଲା ଆଉ କିଛି ଡ୍ରାଏ ଫ୍ରୁଟସ କାଜୁ କିସମିସ। ଏଇ ସବୁ ନବା ଆଉ ଲେମ୍ବୁ ରସ ମାନେ ଲେମ୍ବୁ ପାଣିଟା ହେଲା ଛେନାରୁ ଭଲ ଭାବରେ ମାନେ ମିସେଇବା ହେଲା ସେ ପାଣିରେ ଏକ ଗୋଟେ ପାତ୍ରରେ ଛେନା ଆଉ କ୍ଷୀର ଛେନା କ୍ଷୀରକୁ ମିଶେଇଦବା। ତାପରେ ମିଶାଇଲା ପରେ ସେଥିରେ ଚିନି ଦବା ଚିନି ଟାକୁ ସେଟା ଭଲ ଭାବରେ ମିଶ ମିଶିବାକୁ ଦବା। ହେଲା ତାପରେ କେଶର ଗୁଜୁରାତି ପକେଇକି ତାକୁ ମିଶେଇବା ତାପରେ ଡ୍ରାଏ ଫ୍ରୁଟସ ଟିକେ ଦବା ତାପରେ ମିଶେଇବା ତାପରେ ଲେମ୍ବୁ ଲେମ୍ବୁ ଟାକୁ ଟିକେ ଚିପୁଡି ଦବା ମାନେ ଖଟା ମିଠା ସ୍ଵାଦ ପାଇଁ ଲେମ୍ବୁ ଟା ପକେଇବା ଯେ ତମକୁ ଦରକାର ନାହିଁ ନ ପକେଇ ବି ପାର। ତାପରେ ଫ୍ରିଜିରେ ଯୋଉଁ ଆମେ ବରଫ ନେଇଥିବେ ବରଫଟାକୁ ଟିକେ ପକେଇବ ତ ଭଲ ଲାଗେ। ଉଁ ହୁଁ।
ହୁଁ।
ଆପଣଙ୍କ ପି ଛନ୍ତି ଛେନା ପଣା?
ଉଁ ହୁଁ ଛେନା ପଣା ମୁଁ ଘରେ କେବେ କରେନି ଗୋଟେ ଆମ ଦ ହଁ। ଘରେ କେବେ ଛେନା ପଣା ଘରେ କେବେ ଛେନାପଣା ପିଏନି।
ଆଚ୍ଛା।
ଗୋଟେ ଗୋଟେ ପଆ ଜାଗାରେ ପିଇଥିଲି ମାନେ ଦିଦ୍ଦି ମୁଁ ଘରକୁ ଯାଇଥିଲି ସେଠି ବାଣ ଯାତ୍ରା ହଉଥିଲା ମାନେ ମାନେ ରାତି ଯାକ ଗାଁରେ ପଣା କରି ବାଣ୍ଟୁଥାନ୍ତି ମାନେ ରାତିରେ ପୁରା ଗାଁ ସାରା ଲୋକ ପଣା ବାଣ୍ଟନ୍ତି ପୁରା ବହୁ ଟେଷ୍ଟି ଲାଗୁଥିଲା ଅଧିକ ପରିମାଣ ଛେନା ପକାଇଥିଲେ ମୁଁ ସେ ଫାଷ୍ଟ ଟାଇମ୍ ଛେନା ପଣା
ହଁ
ବୋ ମାନେ ଟେଷ୍ଟ ଥିଲା ତ
ଉଁ ହୁଁ।
ଆପଣଙ୍କୁ ଆସୁ ରୋଷେଇ?
ଆଚ୍ଛା।
ରୋଷେଇ ଆଉ କଣ ହଁ ରୋଷେଇ ଆଉ କଣ କଣ ଆସୁଛି ଆପଣଙ୍କୁ କୁହ?
ହଁ ଆସୁଛି ତ ସବୁ ହଉ ମ୍ୟାଡାମ ଆମର ଏବେ ଟାଇମ୍ ଅଫ୍ ହେଇଯାଇଚି ମୁଁ ରଖୁଚି।
ହୁଁ ହୁଁ।